ହାଲୋ।
ଅ ହାଲୋ।
ହାଲୋ ହଁ।
ହଁ ଭାଇ କଣ କରୁଛ? ହାଲୋ। ହାଲ କଣ ଭାଇ କଣ କରୁଛ ଭାଇ ହଁ ଭାଇ କଣ କରୁଥିଲ?
ଏଇ ଘ ଏଇ ଘରେ ବଇଚି ଆଉ କଣ କରିବା। ଆଉ କଁ କରୁଚ
ଆଉ କଁ ଖାଇଚ? ଏ ଏଇଠି ଟିକେ ବର୍ଷା ଟିକେ ଟିକେ ହଉଚି ଏବ୍ ଛାତ ବ ବର୍ଷା ବର୍ଷା ଟିକେ ଟିକେ ହଉଚି। ଓହୋ।
ହଁ।
ହୁଁ-ହୁଁ ଆଉ ମୁଁ ତ ଏଠି ବର୍ଷା ହଉଛି ଟିକେ ଟିକେ ମୁଁ ଛା ତ ଉପରେ ବୁଲୁଚି ହଁ ବା।
ଓହୋ।
ଆଉ ତମ ଆଡେ କଁ ବର୍ଷା ଫର୍ଷା ହଉଚି ନାଇ?
ହଁ ହଉଚି।
ହାଲୋ ହଉଚି, କଁ ଜୋରେ ନା ଧୀରେ ଧୀରେ?
ଏ ଅଳ୍ପ ଆଉ।
ଆଉ ହାଲ୍କା ହାଲ୍କା ଆଉ।
ହଁ।
ଆଉ ମୁଁ ତ ଯାଇଥିଲି ଯେ ଚାରିଟା ଆଳୁ ଖେଳି ଖେଳି ଯାଇଥିଲି ତ ଆସିକିନା ଅବିକା ଆଉଚି ଇଆଡେ ଆଉ।
ଅ ହ।
ଆମ ଆଡେ ଏମ୍ ଟିକେ ଟିକେ ବର୍ଷା ମୁଁ ଛାତ ଉପରେ ବୁଲୁଚି ଆଉ। ଅଁ କା। ଆଉ କଁ ଦିନ ଆ କଁ ଖାଇଥିଲ?
ଖାଇଥିନୁ।
ଏ ଖାଇଥିଲୁ ଭାତ ଭ ଆଉ ଅଁ ଆ ଭାତ, ପକୁଡି ଆଉ ଏନ୍ତି ଖାଇଥିଲି ଆଉ ତାପରେ ଚାରିଟା ଆଳୁ ଖାଇକିନା ଆଇଥିଲି ଯୋଉ ମୁଢି ଆଉ ଦହି ଆଉ।
ହଁ ଆଉଁ।
ତମେ କଁ ଦିନ ଖାଇ
ଖାଇଥିଲି ଆ ଭା ତ ଭାତ, ଡାଲି, ପୋଟଳ କଷା।
ଓହୋ, ହଉ ଆଉ। ଆଉ କଁ ତମ ପୁଅ କଁ କରୁଚି?
ସେ ପଢୁଚି ବସିକି ତଳେ।
ତାର କୋଉ କ୍ଲାସ୍?
ମୁଁ ଆଇଲିି ଯା ତାର ଅଷ୍ଟମ କ୍ଲାସ୍।
ଅଷ୍ଟମ ଓହୋ, ଆଉ ଅଷ୍ଟମ ବହି ଦେଖିଚ ନା ନାଇଁ?
ହଁ ଦେଖୁଚୁ ସବୁ ଭୁଲ୍ ଭାଲ୍ ତ ଅଛି ସେଟା ଆଉ। ଅଷ୍ଟମ ବହି
ଜାତୀୟ ପକ୍ଷୀ କାଉ, ନିମ୍ବୁଡା ନିମ୍ବୁଡା ସେ କେ କଁ ପୁରେଇଚନ୍ତି ହିସାବ ନାଇ, ଜାତୀୟ କାଉ, ନିମ୍ବୁଡା ନିମ୍ବୁଡା ଆଉ କେତେ ପୁରେଇଛନ୍ତି ହିସାବ ନାଇ। ଆଉ କଁ ଆଉ ତମ ଆଡେ଼ କଁ ଭଲ ପୂସ୍ ପୂଜା ପର୍ବ କଣ?
ଆମ ଆଡେ ଗଣେଶ ପୂଜା, ସରସ୍ଵତୀ ପୂଜା, ଏଠୁ ଦଶ ଦଶହରା ଏବେ ପୁଣି ଆଇଲାଣି ରଥଯାତ୍ରା।
ଓହୋ। ଆମର ତ ଆମର ତ ଏଠି ଆମ ଆଡେ ଏଠି ତ୍ରିନାଥ ମେଳା ଭଲ ଆଉ। ତ୍ରିନାଥ ମେଳା ଯେ ଆମର ତିନି ଦିନ ହୁଏ। ତିନି ଦିନିରେ ଫାଷ୍ଟ ଦିନ ହଉଚି କଳସ ବୁଡା।
ହୁଁ।
ଲୋକ କୀର୍ତ୍ତନ ଫୀର୍ତ୍ତନ ଇଏ କରିକି ଗଣେସ ବୁଡେ଼ଇବା। ତାପରେ କଳ ନେଇକି ଠାକୁରଙ୍କୁ ପୂଜା କରି ଆଉ ସେଖି ଦିନ ଆମର ତ ହୁଏ ଯାହା ଯେମିତି ଆଉ। ଆଉ ଲାଷ୍ଟ ଦିନ ଆମର ହେଉଛି ନଗର କୀର୍ତ୍ତନ ହୁଏ ନଗର କୀର୍ତ୍ତନ ସବୁ ବୁଲିବେ ବୁଲିବେ ତାପରେ ଏଇ ଭୋଜି ହବ। ହୁଁ ଆଉ ରଥଯାତ୍ରା ତ ମାନେ ଆମକ୍ ଆମ ସାହିରେ ହୁଏନି ଆଉ ନୂଆ ସାହି ଆମର ଏଠି ଅଛି ନୂଆ ସାହି ଇଏ ସେଇଠି ହେଉଛି ଆଉ ରଥଯାତ୍ରା ହୁଏ। ଆମ ଆଡେ଼ ଆନ୍ତିନି ଆଉ ତମ ଆଡେ଼ କଣ?
ଆମ ଆଡେତ ଜାହାବି ପାଖରେ ହୁଏ ରଥଯାତ୍ରା ଆଉ
ଓହୋ ତମର ପାଖରେବି।
କଟ୍ ହଁ ହଁ ଏଇ ବଡ଼ ବୋଲି ଟିଅ--ଅଳ୍ପ ଆଉ ଛୋଟ ଟିକେ ତାଆଠୁ
ମିଡି଼ୟମ ଆଉ। ଆଉ ଆଉ ରୁହ
ଆଉ ରଜରେ ଏପାଖେ କଣ କେମି ବୁଲାବୁଲି କଲ
ହଁ ରଜରେ ଫାଷ୍ଟେ ବୁ ମାନେ ଆଁ ବୁଲିଲୁ ଏଠିକି ଆମ ଏଇଠି ଗୋଟେଏ ଜାଗାରେ ରଜ ମହୋତ୍ସବ ହୁଏ। ସେଠି ଗଲୁ ଆଉ ସେଠ୍ ସେଠି ଗଲୁ ଫାଷ୍ଟ ଦିନ, ସେକେଣ୍ଡ ଦିନ। ଓଟ ଆଉ ମୁଁ ଗଲନି ମୋ ଭାଇ ଗଲୁନି ତା ଥାର୍ଡ଼ ଦିନ ଗ ଜିରା ଗଲେ ଜାଗାରେ ଗୋଟେଏ ହଉଛି ରଜ ମହୋତ୍ସବ୍ ହୁଏ, ଆଉ ଗୋଟେଏ ଜାଗାରେ, ଆମେ ସେଇ
ହଁ ହଁ।
କିଗଲ୍ ଫାଷ୍ଟ୍ ଯେଉଁ ରଜ ଟିକେ ଛୋଟ ହୁଏ ଆଉ ତମେ କଣ କର୍
ହଁ ହଁ। ହଁ ଆମେ ବି ସେଇଆ ବୁଲି ବୁଲାକି ଆଇଲୁ ଆଉ କଣ କରିବା। ରଜତ ସେଏ ତାଙ୍କ ଝିଅ ପିଲା ଖୁସିବାସି କରିବେ ଆଉ
ଝିଅ ପିଲା ନୁଆ ଡ୍ରେସ୍ କରିଥିଲନା ନାଇଁ
ହୁଁ ରଜରେ ସେଇଥିଲା।
ଆଉ ହଉଛି ତମ ଆଡେ଼ କଣ ଖେଳା ବୁଲା କରୁଚ ନା ନାଇଁ କଣ କହ?
ହୁଁ ହୁଁ ଖେଳୁଛୁ ଆଉ ତମ ଆଡେ଼ କଣ କେମତି ଗଛ ଫଛ ଅଛି ନାଁ ନାଇଁ କିଛି ଲଗେଇନ।
ହଁ ଆମର ଆମର ଗୋଟେଏ ବାରି ଅଛି ଅଛି ବେଲଗଛ୍ ଗଛ, ପିଜୁଳିଗଛ, କଦଳୀ, ଆଉ ସୁଜୁନା, ତିନିଟା ଥିଲା ଯେ। ଆଉ ଦିଇଟା ହାଣି ଦେଇଚ ଆଉ ଗୋଟେ ଅଛି। ଏଇ ଗୋଟାକ ଦିନ ଚାଲୁଛି ଆଉ ସେପଟ ଛୋଟ ମୋଟ ଯୋଉ ଫୁଲ ଗଛ ସବୁ ଗଛ୍। ‌ ସେମତି ଅଛି ଆଉ ଆତ୍
ଓହୋ ଆମର ତ ସେମିତି ପଇଡ଼ଗଛ ଅଛି ବାସ୍। ଆମର ଏଇ ପଇଡ଼ଗଛ ଅଛି ବାଇରେ ଏଇଠୁ ପୁଣି ଆମ୍ବଗଛ ଅଛ୍। ସୋମ୍ତି ଭେରାଇଟି ଅଛି ଆଉ
ଭଣ୍ଡା ଗଛ ଅଛି।
ଆଉ ତମ ଆଡେ଼ କଣ ମାନେ ଟିକେ ତୋଟାଫୋଟା ବଡ଼ ଜଙ୍ଗଲ ଟାଇପର ଅଛି କି?
ହୁଁ ପୋଟା ଅଛି।
ତୋଟା ଅଛି କଣ ଆମ୍ବତୋଟା ନା କଣ ଆମ୍ବତୋଟା?
ହଁ ସେଇଭଳିଆ ଆଉ ଆମ୍ବତୋଟା।
ଆଉ କଣ କ୍ରିକେଟ ଦେଖୁଚନା ନାହିଁ?
ହଁ ଖଚ କହୁଛି ନା।
ଏରା କଚନ୍
ହଁ ହଁ ଗଲିବା କେତ କରିବି
ଓହୋ ଆ ଆମ ଆଡେ ତ କ୍ରିକେଟ ଖେଳ ହୁଏ ଯୋଇ ହା କେତେବେଳେ ମାନେ ଯୋଉ ଛାଃ
ଆଜି ଯାଇଛ ଆ ଯେ ଆଜିି ଯାଇ ହୁଁ। ଆଜି ଯାଇଥାନ୍ତନ୍ତି ଯେ ବର୍ଷା ହେଲା ଯେ ଆଉ ଗଲେଣିି ମୁଁ କହିଲି ବର୍ଷାରେ ଖିଏ ଯାଉଛି।
ହଁ ପା ଦି ତିନି ଦିନ ହେଲା ଖାଲି ବର୍ଷା ହଉଛି। ଆମର ବି ଏଠି ଖେଳି ପାରୁନି ସେ ବାନେ ହଉନି ହଉନି ଠିକ ଚାରିଟା ବେଳେ ବର୍ଷା ଟା ହଉଛି। ଆଉ ଆମର କେତେବେ ାଟି ସକାଲ ଯଉ ଖାଲି ଚାରି ଆଉ ବଡ ବଡ ତେଳୁ ଛକା ଚାରି ଏମତି ଖେଳୁ ଆଉ। ଯେତେବେଳଳେ ଯାହା ମନଲା ଆଉ ତମର ଆଉ କଣ
ଯେତେବେଳେ ଯାହା ମିଳିଲା ଆଉ। ହଁ ଫୁଟବଲ ହଉଛି ନାଇଟ ମ୍ୟାଚ ହଉଛି ଏଇଠି ଟାଣିକିନା ତିରେବି ଲାଇଟ୍ ହାଲୁିଜିନ ମାରୁଛନ୍ତି ଖେଳୁ ଛନ୍ତି
ଏବେ ବି ଖେଳୁଥନ
ବର୍ଷା ଦିନ ତ ଫୁଟୁଗଲା ଭଲ ଆଉ।
ହୁଁ।
ଓହୋ ଆଉ ବା କୋଉଠି ଅଛ ଛାତ ହବ ନା ଘରେ?
ଆଇଲି ହୋରି ପା ଉପରକୁ ତଳେ ନେଟର୍କ ନାହିଁ କିଛି ଶୁଭୁନି।
ହଁ ପା।
ବର୍ଷା ବେଳେ ଟି ନେଟୱାର୍କ ନେଟୱାର୍କ ଟିକେ ସ୍ଲୋ ରହିଲେ କଟି ଯାଉଛି କିବ
ହଁ ବା ଆଉ ଆମ ଆଡ ତ ସେମତି ବର୍ଷା ପାଗ ନାଗୁଛି ଯେ ନେଟୱାର୍କ ସ୍ଲୋ ହଉଛି ଲାଇନ କଟୁଛି। ଆଉ ବେଳ ବେଳେ ଚଡ଼କ ଖାଲି ମାରୁଛି ଏମତି ଆଉ।
ହୁଁ ହୁଁ।
ଆଉ ତମ ଏଇଆଡେ କଣ ଭଲ ମାର୍କେଟ ଫାର୍କେଟ ବଡ ଅଛି ନା ନାଇଁ?
ହୁଁ ହୁ ଅଛି।
ଅଛି କଣ ମାର୍କେଟ?
ଟିକେ କହୁଥା ଟିକେ କହୁଥା ମୁଁ ଯା ବର୍ଷାଦାଗା ଏଇଆଡଣ ଭଇ
ଓହୋ ଆରେ ତମ ବାପା ନା କି
ହଁ ହଁ କୁହ।
ଆଉ ତ ଆଉ ଆମ ଆଡେ ତ ଏଇଠି ସେମିତି ଫୁଟବଲ ଫୁଟବଲ୍ ଖେଳନ୍ତି ଯେ। ରାତି ହେଲାଣି କିନ୍ତୁ ରା ରାତିରେ ତ ହୁଏନି ସେଇ ଦିନରେ ଯାହା ଖେଳନ୍ତି ଆଉ ଦିନରେ ଯାହାନ୍ତି କେତେବେଳେ କ୍ରିକେଟ ଯ ଫୁଟବଲ ଆଉ କେତେବେଳେ ମାନେ ଭଲି ଭଲି ବି ଖେଳନ୍ତି ବର୍ଷା ଟା ଏମିତି ହୁଏ ଆଉ ହଁ
ଓ ହୋ
ଆଉ ତମ ତମ ଆଡେ
ଗଣେଶ ପୂଜା ଆଇଲାଣି କଣ କେମିତି କୁହ
ହ ଆମର ବି
ମୁଁ କୁଆଡେ ଶୁଣୁଛି ଗୋଟେ ଭଲ ମୁଁ କୁଆଡେ ଶୁଣୁଛି କୁଆଡେ ତମର କୁଆଡେ ଗୋଟେ ଭଲ ଡିଜେଟ ଷ୍ଟୋରି ପକେଇଥିଲେ ଭଲ ଡିଜେଟା ଆଉଛି।
ଏଟା ଆମର ବଡ କ୍ଲବ ଭର ଆସୁଛି ବଡ କ୍ଲଭ ଘରଠି। ଆଉଛି ଆମର ଏବେ ବୁଝା ବୁଝି ଚାଲିଛି। ଡିଜେ ନା କଣ ମନେ ପଡୁନି ଦେଖିଲେ କହିବି ଆଉ।
ଓହୋ।
ଏବା ଆମର ଏବେ ବୁଝା ବୁଝି ଚାଲିଛି। ଏମତି ଆଉ ଆଉ ତମର ଗଣେସ୍ ପୂଜା କଣ ଡିଜେ ଫିଜେ ଆଉଛି। ଆମର ବେଶୀ ନୁହଁ। ଆସ
ହଁ କେତେ କଣ ଭୋଗ କର?
ଆମର କଣ?
କେତେ କଣ ଭୋଗ କର?
ମାନେ କଣ ଚାନ୍ଦା?
ନା ମୋ ଭୋଗ କେତେ କର? ଭୋଗ ଭୋଗ କେତେ କର?
ଭୋଗ ଯିଏ ମାନେ କରୁ ହବ। କହିକିନା ଆଉ ଆଉ। ଚାନ୍ଦା କେତେବେଳେ ତିନି କେତେବେଳେ ମାନେ ଆଗରୁ ଟିକେ ଛୋଟ ଛୋଟ କରିଥିଲୁ ଯେ। ଏତେବେଳେ ପାଞ୍ଚଶହ ନାଖେ ଏବେ ବଢିବ ଆଉ।
ହଁ ଓହୋ।
ଆଉ ତମର କେତେ କଣ ଚାନ୍ଦା?
ଆମର ସେଇ କରୁଛନ୍ତି ଛୁଆ ତିନି ଚାରି ହଜାର ନା କେ କରୁଛନ୍ତି ଆଉ।
ଓହୋ ଡିଜେ ଫିଜେ ବୋଧେ ଆଣିବ ଡିଜେ ଫିଜେ ଆଣିବ। ପୁଣି ଭୋଗ କରିବ ମୂର୍ତ୍ତି ଆ ବହୁତ କିଛି ପୁଣି ଯୋଉ ଇଏ ଟାଇମ ରେ ଗଣେଶ ପୁଜା ସି ଡିଜେ ରେଟ ବଢେଇ ଦେବେ ପ୍ରାୟ ବହେ ବହେ।
ଆଉ ଯୋଉଟା ଦଶ ତ ଯୋଉଟା କୋଡିଏ ତିରିଶ ହଜାର ଥିବ ଏଇଟା ଚାଳିଶ ପଚାଶ ହଜାର ହବ ସତୁରି ହଜାର।
ହଁ ଆମର ଏଠି ଗୋଟ ଡିଜେଟା ତା ନାଁ ନଥିଲା ସେପାଳି କହୁଛି ପଚାଶ।
ଏ କୋ କୋଉ ଡିଜେ। ଟାଇମି ରହିଥାଅ ଟିକେ କଥା ହବ। ମୁଁ ଆଉ ଆଉ ଟିକେ ଟିକେ କଥା ହଉ ରହ।
ହଉ ହଉ ଏଇଟା ଇଏ ଆମର ଏଠି ଧ୍ରୁବତାରା ଗୋଟେ ଡିଜେ ଅଛି।
ହଁ।
ଧ୍ରୁବତାର ଗୋଟେ ଡିଜେ ଅଛି ସେମାନେ କହିଲ କହୁଛି। ପଚାଶେ ଖଣ୍ଡବନ ଧ୍ରୁବତାର ପବନ।
ଓ ହୋଉ କାର୍ତିକ୍ କାର୍ତିକ୍ କାର୍ତିକ୍ ଆଉ ଥରେ ଲଗା ଏଁ,
ହଁ ହଉ,